ଲୋ ଆଜ୍ଞା ଶୁଭିଲା?
ହଁ ଶୁବିଲା ଆପଣ କ କଟିଗଲେ ତ?
ଆଜ୍ଞା ହଁ କଟିଗଲା ପା। ତୋବୋଳେ ଭଏସ ଶୁବିଲାନି ଠିକସେ।
ହଁ ଏଇ ନେଟୱର୍କ ପୋବ୍ଲେମ ହୋଉଚି ତ।
ଆଜ୍ଞା ଆଜ୍ଞା।
ଆଉ ଗାଁ ଗାଁରେ ଗାଁରେ କଣ ସବୁ ଅକେଜନ୍ ହୁଏ ତମର?
ଗାଁ ରେ ତ ନାହିଁ ଆମେ ଟିକେ ମୋ ଆକ୍ଚୋଲି ଆମେ ପ୍ରପର ଜଗସିଂହପୁରରୁ ବିଲଙ୍ଗ କରୁଚୁ। କିନ୍ତୁ ଆମେ ବାବା ଯେହେତୁ ସର୍ଭିସ୍ କରିଥିଲେ ଏଇଠି ଢେଙ୍କାନାଳରେ ଆଁ ବାବା ଫା ଚାଳିଶ ପଚାଶ ବର୍ଷ ଭଳିଆ ହେଇଗଲାଣି ଆମେ ଏଇଠି ଏଷ୍ଟାବ୍ଲିଶ୍ ପୁରା ଏଇଠି ହିଁ ରହିଗଲୁ ଆଉ ଗଲୁନୁ ଗାଁରେ ଖାଲି ଭଡା ଘ ଲାଗିଛି ଭଡା ଘର ଅଛି ଭ ଅଛନ୍ତି ସେମାନେ ଆଉ। ଜାଗା ଯାହା ଅଛି ମୁଁ ଏକୁଟିଆ ଆଜ୍ଞା। ଏକୁଟିଆ ଆଜ୍ଞା ଆଉ ଭୋଉଣୀ ଗୋଟେ ସାନ।
ହଁ ବାହା ହେଇନାହାନ୍ତି ଭୋଉଣୀ?
ହଁଁ ହଁ ସିଏ ହେଇସାରିଲାଣି ମୋଠୁ ଆଗ ସେ ମୋଠୁ ବର୍ଷେ ଜମା ସାନ ସେ ମୋ ଠୁ ଆଗ। ଆଗ ବାହା ହେଇଯାଇଥିଲା।
ତମର ମ୍ୟାରେଡ ହେଇଯାଇଥିବ ଆଉ।
ହଁ ମୋରୋ ଏଇ ଦି ହଜାରେ ଏକୋଉଶି ରେ ହେଲା।
ଲଭ୍ ମ୍ୟାରେଜ?
ନାଇଁ ନାଇ ଆରେଜ ମ୍ୟାରେଜ୍। ଆରେଜ ମ୍ୟାରେଜ ବାବା ମମି ଯାହାକୁ ଦେଖିଥିଲେ ମୁଁ ବି ଦେଖିନିବି ତା କୁ ସେଇ ନିର୍ବନ୍ଧରେ ଏକା ଦେଖିଲି।
ହେଲେ ମାନେ ନିଜ ଚଏସ୍ ବି ନୁହଁ ତମର ନା?
କଁ କରିବା ନ୍ତି ନାଇଁ ନିଜ ଚଏସ୍ କଣ କି ମା ଯେତୋବୋଳେ ହେଇ ଟାଇମ୍ ଥାଏ କି ସେତୋବୋଳେ ତ ହେଲାନି। କି ବାକି ଚାକିରୀ କଲା ଟାଇମରେ ସେଇତୋବୋଳେ ଗୋଟେ ଝିଅ ଟେ ଆସିଥିଲି ବାକି ସିଏ ତାଙ୍କ ଘରେ ଟିକେ ରାଜ ଜି ହେଲେଣିି ଗମେଣ୍ଟେ ଚାକିରି କହିଲେ ତାଙ୍କ ବାପା କରିବେ ମାନେ ବାହାଘର କରିବା ପାଇଁ। ତ ସିଏ ସେଥିପାଇଁ ସୁଇସାଇଟ୍ କରିଥିଲା।
ଓହୋ।
ହୁଁ ଆଉ ତାପରେ ମୁଁ ଆଉ କେବେ ବି ସିୟାଡୁକୁ ଆମେ କେବେ ଭାବି ହିଁ ନାହୁଁ ଆଉ। ଫାଷ୍ଟ ଆଣ୍ଡ ଲାଷ୍ଟ ଯିଏବି ଯାହାକୁ କାହିଁକି ନା ଏତେ ବର୍ଷ ହେଲାଣି
ଓହୋ ତମେ ତାକୁ ଇଏ କରି ପଳେଇ ଆସିଲା ନେଇ ସେ ଝିଅ ଟା।
ମୋ ମା ବି କହିଲା ମୋ ମା ପୁରା ଫୋନ୍ କରିକି କହିଲା କହିଲା ମୁଁ ତାକୁ ପଠୋଉଚି ତୁ ଆସ ମୋ ମା ବି ଜାଣିଥିଲା। ଆଉ ମା କହିଲା ପୁରା ଡାଇରେକ୍ଟ ତାକୁ। ଆସେଭାରି ମୁଁ ପଠୋଉଚି ବୋଲି ସେ ଜି ସାର୍।
କନ୍ କଣ ମାନେ ଫାଶୀ ଦେଇଦେଲେ ନା କଣ କରିଦେଲେ।
ହଁ ମେ ଏକ୍ସପାରି ଟ୍ୟାବଲେଟ୍ ଗୁଡା ଖାଇଦେ
ଓହୋ।
ଗେ ଏକ୍ସପାରି ଗ୍ୟାସ୍ ମେଡ଼ିସିନ୍ ଗୁଡ଼ା ଖାଇଦେଲେ।
ତମୁକୁ ସେଦିନ ବୋହୁତୁ ହଟ୍ ଫିଲ୍ ହେଇଥବା।
ଆଜ୍ଞା। ଟାଇମ୍ ରୁ ହିଁ ସବୁ ଚେଞ୍ଜ ହେଇଗଲା ପୁରା ଆଉ ନାହିଁ ଟୋଟାଲୀ।
କୋଉଠି ପୁଅ ଇଏ କରିଦିଅନ୍ତି ମୁଁ ଜାଣିଥିଲି ଝିଅ କରିବ ମୁଁ ଜାଣିନଥିଲି।
ହୁଁ ମୁଁ କିଛି ଯାଇପାରିଥାନ୍ତି ଏଇଥି ନାହିଁ ଆଉ ପ୍ରୋବଲେମ୍ ହେଲା।
ଏବେ ଏଇ ଯେ ଆର ମାରିଜ ଲାଇଫ ଠିକ ଅଛି ତ।
ଠିକ୍ ଆଜ୍ଞା କଣ କହିଲି ଆଜ୍ଞା?
ମୁ ଆରେଞ୍ ମ୍ୟାରେଜ ରେ ଲାଇପ୍ ଠିକ୍ ଠାକ୍ ଅଛି ତ?
ହଁ-ହଁ ଏବେ ବି ଠିକ୍ ଦେଖନ୍ତୁ ଯିଏ ନାହିଁ ଆଉ ତାକୁ ଖାଲି ମନରେ ରଖିକି ହିଁ ଚାଲିବା କଥା ଆଉ କଣ କରିପାରିବି ଥିଲେ ବି କିନ୍ତୁ ମୁଁ ତ ତାକୁ କହିଲି ତୁ ଆଉ କୋଉି ହେଲେ ବି ମ୍ୟାରେଜ୍ କରିନେ। ଆଉ ଜେ ହେଲେ ର ବଞ୍ଚିକି ଥିଲେ ତ ଦେଖା ତ କରି ହେଇଥାନ୍ତା ନା ଇନ ଫ୍ୟୁଚର ବି ଦେଖି ତଥାନ୍ତି। ଆଉ ସେଠାରେ ରାଜି ହେଲାନି।
ଯୋଉ ଆସିକି ମାନେ ଛାୟା ମାୟା ନା କଣ ଦେଖାନ୍ତି ଦେଖେଇନାହାନ୍ତି।
ଆଜ୍ଞା।
ମଲା ଆସିକି କେବେ ଡରାଡରି କରୁନାହାନ୍ତି।
ମୁଁ ଯାଇ ନାଇଁ ନାଇଁ ସେମତି କେବେ ନାଇଁ ସେମିତି କେବେ ବି ନାଇଁ।
ହଁ।
କେ ବି ସ୍ୱପ୍ନରେ ବି ମୁଁ ତାକୁ ଦେଖିନି। ଜୀ ସମୟ ବୋଲ।
କଣ ଲାଭ ପାଇଲେ ସେ ବାପା ମାଆ ନରାଜି ହେଇକି
ପଚାରିଲି କାନ୍ଦିଲେ କାନ୍ଦିକି କଣ ଲାଭ। ହଁ କାନ୍ଦିଲା ଆଉ କଣ ଲାଭ ବା ଝିଅ ଟା ଚାଲିଗଲା ପୁଅଟା ପୁରା ମାନେ ତାଙ୍କର ଏମିତି ଅବସ୍ଥା ଯେ ଏବେ ସେ ପିଲାଟି ପୁରା ନିଶା ଫିସା ଖାଇକି ମାନେ ଘରେ ଟୋଟାଲ ପଡି ରହୁଛି ସେ।
ପିଲେ ତମରି ଗାଁରେ କି।
ନାଇଁ ନାଇଁ ମୁଁ ଭୁବନେଶ୍ଵରରେ ମୁଁ ସେ ଆକ୍ ଶ୍ଚୁଆଲି ଝିଅ ହଉଛି ମୋ ମୋର ଯିଏ କଲିକ ଥିଲା ମୁଁ ଏ ଦିଲ୍ଲୀରେ କାମ କରୁଥିଲି। ଯେତେବେଳେ ଇଞ୍ଜିନିୟରିଂ ରେ ଜବ୍ କରୁଥିଲେ ଯେତେବେଳେ ମୋର ଯିଏ କଲିକ ଥିଲା ତାର ମାମୁଁ ଝିଅ ଭଉଣୀ ସିଏ। ତ ତାଙ୍କର ଘର ପ୍ର ରେ ଏନାଗ୍ରୋସନରେ ଯାଇଥିଲି ସେଇଠି ମୋର ସେଠି ତାକୁ ଦେଖାଯାଇଥିଲା। ଆଉ ତା ସହିତ କଥା ହେଇଠି ଆଉ ଚାରି ବର୍ଷ ଛଅ ବର୍ଷର ସମ୍ପର୍କ ତାର ସହିତ ଆଉ।
ବହୁତ ଏ ଲାଗୁଥିବ ଆଉ।
ହଁ ସେମତି ଆଉ କଣ କହିବ ଆଉ ଦିଇ ହଜାର କୋଡିଏ। ଅଠର ଉଣେଇଶ ପାଖାପାଖି ସେ ଚାଲିଗଲା ଆଉ।
ଆଇଏ ତମର ହାଉସ ୱାଇଫ୍ ଅଛନ୍ତି ଘରେ ଆଉ।
ହଁ ସେ ଅଛି ଘରେ ତା ଲାଇଫ ଟା ସେ ତ ଅଛି ମୋରି ହା ତ ଧରିକି ଆସିଛି ନା କାହିଁକି ତା ଲାଇଫ ଖରାପ କରିବି ସେ ତ ନାହିଁ ଆଉ। ଥିଲେ ବି କିଛି ଫରକ ବି ପଡନଥାନ୍ତା ଭଲ ପାଏ ଖାଲି। ନାଇଁ ନାଇଁ ଜାଣିନି ଜାଣିନି କି କେବେ ଜଣେଇବିନି ବି। ଆଜ୍ଞା ନାଇଁ କଣ କହିଲେ ସବୁ ମାନେ ଯୋଉ ଝିଅ ୟାକୁ ମୁଁ ପାଞ୍ଚ ବର୍ଷ ହେଲା ଜାଣିଚି ତାକୁ କିନ୍ତୁ ମୁ ଛଅ ବର୍ଷ ହେଲା ଜାଣିଚି ତ ସେଇଥିପାଇଁ କିଏ କେମିତି ଭଲସେ ହଁ ଓଭିିଅସଲି ଡିଫରେଟ ତ ଯିଏ ଫାଷ୍ଟ ସିଏ ରହିବ କେବେ ବି ସେକେଣ୍ଡ ହେଇପାରିବନି। ଆଉ କଣ କହିବି ଆଜ୍ଞା ବା ହେଇଛି ତ ଯେହେତୁ ନା ନା ତାକୁ କେବେ ଭୁଲି ହେଇପାରିବି ପଳେଇଲା ଛାଡି ଦେଇେଇକି କହିଲି ହେଲେ କେତେ ଏତେବୁଝେଇଛି ଯାଇକି ତା ମାଆ ଆଗରେ ବି ତା ମା ବି ଏମିତିଇଁ କି ଲୁଚାଛପାରେ ଯାଏ। ତା ମା ବି ଜାଣିଥାନ୍ତି ତା ବାପା ଖାଲି ରାଜି ହେଲେନି ତା ମା ଆଗରେ ହିଁ ବୁଝେଇଥିବି ତାକୁ ବସିକି। ବାହା ହ ଯାହାବି ହଉ ମୁଁ ଲାଷ୍ଟ ଦେଖା ଯୋଉ ଦିନ ଥିଲା ତାର ସେଇଦିନ ମାନେ ଘର ନୂଆ କଲର ହୁଏନି କି, ବାହାଘର ପୂର୍ବରୁ ସେଇଟା ବି ହେଇଯାଇଥିଲା ଆଜ୍ଞା।
ଓହୋ ତମ ବାହାଘର ବି ଇଏ ହେଇଯାଇଥିଲା, ଡେଟ୍ ଫିକ୍ସ ହେଇଯାଇଥିଲା।
ହଁ ସେଇଥିପାଇଁ ବେଶୀ ଡିପ୍ରେସନ ରେ ତା ବାପା ଟିକେ ଟିଙ୍ଗାଳିଆ ଲୋକ। ତା ବାପା ଯଉ ହଁ କହିଲେ କି କହିବେ ଯୋଉଟା ହଁ ମୁଁ କହୁଛି ସେଇଥିରେ ସବୁ ରାଜି ହବା ଦରକାର। ଆଉ ସେ ରଖିବା ହଁ ସେ ରାଜି ମାନେ ଇଏ ହେଇପାରିଲେନି ଅବଶ୍ୟ ସେ ଗଲାର ମୋର ଦି ବର୍ଷ ପରେ ଗମେଣ୍ଟ ଚାକିରୀ ହେଲା। ଆଉ ସେଇ ଯାକେ ନା ଆଉ ନା ସିଏ ଅଛି ନାଇଁ ଆଜ୍ଞା ଏନଚଆଇରେ ହାଇୱେ ଅଥୋରିଟୀ ନ୍ୟାସନାଲ ହାଇୱେ ଅଥୋରିଟି।
ହଁ।
ଆଉ ସେ ବା ତାଙ୍କ ବାପା ବି ଜାଣିଛନ୍ତି ଏବେ ବି। ମୁଁ ଏବେ ବି କଥା ହୁଏ ତାଙ୍କ ସହିତ। ବଟ୍ ଆଉ କଣ ବି ଲାଭ ତାଙ୍କୁ
ଆରେ ଯିଏ ମେନ୍ ତ ସେଇଟା ତ ହିଁ ଇଏ ହେଲା ନାଇଁ ନା।
ସେ ଡାକିଲେ ବି ଘରକୁ ମର ଆଉ ଯିବାର ନାହିଁ କି କିଛି ବି ନାହିଁ ମୁଁ ଯାଏନି। ସେ ଡାକନ୍ତି ସବୁ କରନ୍ତି ବଟ୍ ମୁଁ ଯାଏନି। ନା ନା ଏବେ ଆଉ କଣ ପେଇଁ ବି ଯିବି। କିଛି ଆଉ ଏବେ ଯିବି ତାଙ୍କ ଘରୁକୁ ତା ମୁହଁ ଚାହିଁବିନି। ନା ନା କିଛି କେସ୍ କଲେନି ତାଙ୍କ ବାପା ଜାଣି ଜାଣି। କାଳେ କଣ ଘରେ ମାନେ ଗାଁ ରେ କହିବେ ଇଏ କରିବେ। ସେ ଟିକେ ଅଲଗା ଟାଇପ ର ଲୋକ।
ହଁ ଡିଫରେଣ୍ଟ ଲୋକ ଥାଆନ୍ତି ଗୋଟେ ଗୋଟେ ଆଉ।
ହଁ, ତାଙ୍କ କଥା ଭୁଲ କହିଲେ ବି ମୁଁ ଠିକ୍ କହୁଚି ଠିକ୍ କହିଲେ ବି ମୁଁ ଠିକ୍ କହୁଚି। ଏମିତି ଲୋକ ସିଏ।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
ଏମତି ହେଇକି ମୁଁ କାହାକୁ କହିବି ଏତେ କଣ କି ମାନେ ଉଁ ପର୍ସନାଲ ଜିନିଷ କୁହେ ହିଁ ନାହିଁ ଏତେ ଜିନିଷ କଣ ଦରକାର। ଯାହା ହେଇଯାଇଚି ହେଇଯାଇଚି ତାକୁ ବିି କେବଳ ମନରେ ଭଲ ପାଇବା ତ ଥାଉ। ମନରେ ତ ଅଛି ସରିଲା ଆଉ କଣ ଆଉ। କିଏ କାହାକୁ କଣ ଦେଇ ପକେଇବ ନେଇ ପକେଇବ କୋଉ ଦିନ ବଞ୍ଚିଚେ ଯଦି ବଞ୍ଚିଚେ କାଲିକି ନାହୁଁ। ଆଉ କେତେବେଳେ ପଳେଇବୁ।
। ମାନେ ଯେତେ ଇଏ ଟେନସନ୍ ଥାଉ, ମାଇଣ୍ଡ ଫ୍ରେଶ କରି ରହିବ ଭଲ। ତ । ମାନେ ଇଏ। ଆଜିକାଲି ରୋଗ ବାଲା ମାନେ ହାର୍ଟ ଚୋକ
ଆଜ୍ଞା।
ସେଟା ସଡନଲି ନା।
ହଁ ସେ ହଠାତ୍ ମୁଁ ସେତେବେଳକୁ ବିଜନେସ କରୁଥିଲି। ମୁଁ ଚାକିରି ଛାଡିକି ଆସିକି ବି ପୁଣି ମୋ ଭାଗ୍ୟ ଦେଖୁନାହାନ୍ତି ଗମେଣ୍ଟ ଚାକି ରି ଛାଡିକି ଆସିକି ବିଜିନେସ କଲି। ପୁଣି ବିଜନେସ ଛାଡିକି ପୁଣି ଗମେଣ୍ଟ ଚାକିରି କଲି। ମୋ ଭାଗ୍ୟ ଯୋଉ ଟାଇମରେ ବିଜନେସ୍ ଟା କଲି ସେଇ ଟାଇମ ରେ ଆସିଲା ଆଉ ଚାଲି ବି ଗଲା। ତା ପୂର୍ବରୁ ବା ଗମେଣ୍ଟ ଚାକିରି ଥିଲା ତା ପରେ ଗମେଣ୍ଟ ଚାକିରିଥିଲା। ମାନେ ଯେମତି ଭଗବାନଙ୍କ ପାଇଁ ସେ ସୁ ଟେବଲ ନଥିଲା ହିଁ ମତେ ଦବାର ନଥିଲା। ସେ ତାକୁ ନେଇକି ଗଲେ କୋଉ ବାଟେ। ହୁଁ। ସେ ତାକୁ କୋଉ ବାଟେ ନେବେ ତ ଠିକ୍ ତାକୁ ନେଇ ଯିବାର ପୁରା ନଥିଲା ଆଉ। ବଞ୍ଚିକି ତ ଥିବା ଆଟଲିଷ୍ଟ ଝିଅ ଟା ବାହା ହେଇକି ଟିକେ ମାନେ ବା ବିବାହିତ ଜୀବନ ଟା ଟିକେ ଉପ କଟେଇ ପାରିଥାନ୍ତା। କିଛି ହେଲାନି ଆଉ ମରିଗଲା ଅଳ୍ପ ବୟସ ରୁ ଆଉ।
ହ୍ୟାଲୋ। ଆଉ କଣ କୁହନ୍ତୁ?
ଅଛି ଏଇଠି ଅଫିସ ରେ ସାର୍ କଣ ଗୋଟେ ଆସିଲେ କହିଲେ, ମୁଁ କଥା ହଉଛି ଦେଖିକି ଉପରକୁ ପଳେଇଲେ। କହିଲେ ତୁ କଥା ହେଇସାରିଲେ ମତେ ଡାକିବୁ। ମୁଁ ଏଇଠି ବସିଚି ଆଉ। କଥା ହେଇକି ଯାଉଚି ଆଉ। ଏଟା କଣ ଗୋଟେ ଲେଟର ଦେଇକି ଯାଇଛନ୍ତି ଏଇଗୁଡାକ କରିବି ଆଉ। ଆଜ୍ଞା, ନଅଟା ରୁ ଛଅଟା। ତା ଭିତରେ ଏଇ ଘଣ୍ଟେ ଲଞ୍ଚ ବ୍ରେକ୍ ଘଣ୍ଟା ଟେ। ମୁଁ ଏଇ । ଘଣ୍ଟେ ଦେଢ ଘଣ୍ଟା କୋଉ ଦିନ ହେଇଯାଏ ଆଉ। ରହିକି ଆସୁ ଆଉ।
କୁଆଡେ ବୁଲା ବୁଲି କରିବାକୁ ଯାଇନ ୱାଇଫକୁ ନେଇକି?
ନାଇଁ ନାଇଁ ତାକୁ ନେଇକି ଯାଇନି ସେ ଯାଇଥିଲା ପୁଅର ନୂଆ ଏବେ ଆଡମିସନ ହେଲା ତାପରେ ସେ ଯାଇ ଥିଲେ ରଜ ଛୁଟିରେ ମାମୁଁ ଘରକୁ ଆଉ ତି ହେଇକି କୁଆଡେ ଯାଇନୁ ଦେଖିବା ଆଉ ପ୍ଲାନ୍ ସେମିତି କିଛି ହେଇନି ବି।
ସେ ଗୋଟିଏ ପୁଅ ନା ଆଉ ପ୍ଲାନିଙ୍ଗ ହେଇ ବେବି ପ୍ଲାନିଙ୍ଗ
ନାଇଁ ଗୋଟେ ପୁଅ ହିଁ ଏନଫ୍। ଠିକ ଭଲ ଏତିକି ଆଉ ଅଧିକା ଦରକାର ନାହିଁ ଆଉ କା ଛା
ଆଜିକା ଛୁଆ ଯେମିତି ଗୋଟେ ଏବେକା ଛୁଆ ମାନେ ମୁଣ୍ଡ ଖରାପ ମେନ୍ ହେଲା ତାଙ୍କୁ ଫୋନ ହିଁ ଖରାପ କରି ଦଉଛି।
ସବୁ ସବୁ ସେ ଅଧିକା ଚାଲାକି ହେଇଯାଉଛନ୍ତି ସବୁ। ଛୁଆ ଗୁଡା ଆଜିକାଲି ଏତେ ସ୍ମାର୍ଟ ହଉଛନ୍ତି ତାଙ୍କୁ ସମ୍ଭାଳିବା କଷ୍ଟ।
ଆମେ କଣ ପ୍ଲସ ଟୁ ସବୁ ବେଳକୁ ଆମେ ଫୋନ ଧରୁଥିଲୁ ଏବେକାରା ଛୁଆ ମାନେ ଯେମିତି ଆସୁଛି ମାନେ ମୁଣ୍ଡ ଖରାପ ସେମାନେ ଯୋଉଁ ମାରିଦଉଛନ୍ତି ସ କରି ତମ ମୁଣ୍ଡ ଖରାପ ହେଇଯିବ।
ଜାଣି ଯାଉଛନ୍ତି କଣ କଣ ଜିନିଷ।
ତାଙ୍କ ସେ ସେଇ ଟେକ ଆଜିକାଲିକା ଡେଟରେ ମାନେ ସବୁ ମାନେ ଏଇ ଅନଲାଇନ ଟେକ୍ନୋଲୋଜିରେ ସବୁ ଚାଲିଲେଣି। ପାଠ ପଢିଲେ ଅନଲାଇନ ରେ ଅନଲାଇନ ରେ ସବୁ ମଗେଇଲେ। ଅନଲାଇନ ରେ ସପିଂ କଲେ ଅନଲାଇନରେ ସବୁ ଗଲେ ସବୁ ହଉଛି ନା ଏବେ ତ ଆଉ ଡାଇରେକ୍ଟ ହଉନାହିଁ ତ ଇଏ ବି ସେଇଆ ଶିଖିଲେ। ଦୁଇ ହଜାର ପଇଁତିରିଶ ବେଳକୁ ଆଉ କିଛି ନଥିବ ଓଲଟା ଫାଲଟା ହେଇଯାଇଥିବ ଦୁନିଆ ବୋଧେ।
ହୁଁ ହୁଁ ଦୁଇ ହଜାର ପଇଁତିରିଶ ବେଳ କୁ ସବୁ କିଛି ମୋର୍ଡେନାଇଜ ଏ ଆଇ ଆଜିକାଲି ଆମେ ବି ସେଇ କାମ ହିଁ କରୁଛେ ବର୍ତ୍ତମାନ ବି ଏବେ ହିଁ କରୁଛ ସେଇ କାମ ଏ ଆଇ କୁ ଡେଭଲପ କରୁ ସେଇ କଥା ହେଇକି ଆମେ ସେ ଆମ କଥା ଶୁଣିବ ସେ ତମ ମୁଣ୍ଡରେ ପୁରେଇକି ଡେଭଲପ କରିବ।
ଓ
ଆଜ୍ଞା ଆଜ୍ଞା ନିହାତି ନିହାତି।
ହ୍ୟାଲୋ
ଆଜ୍ଞା ଆଉ ଭାଇନା ଖାଇକି ଅଫିସ ଗଲେଣି ଭାଇନା ଖାଇକି ଅଫିସ ଗଲେଣି।
ନାଇଁ ନାଇଁ ଭାଇନା ସିଏ ତାଙ୍କର ଦଶଟାରୁ ପଳାନ୍ତି ତାଙ୍କର ଯିଏ ରୋଷେଇ ସରିଯାଏ ସେ ଖାନ୍ତି ଟିଫନ୍ ବି ନେଇଯାଆନ୍ତି।
ଆଛା ଆଛା ହଁ ହଁ ହଁ ଟିଫିନ୍ ନେଇକି ଯାଆନ୍ତୁ ବୋଲି କହୁ ଆଜ୍ଞା ଆଜ୍ଞା।
ଆଉ ଖାଲି ଆମେ ଯିଏ ରହୁ ପୁଅ ତାର ତ ଗାଧାଏ ବାରଟା ବେଳେ ଖାଇକି ତାର ଶୁଏ ଆଉ।
ସେ କଣ କରନ୍ତି କହୁଥିଲେ
ସିଏ ଅଛନ୍ତି ଆମର ଯୋଉଁ ଆସୁଛି ଖାଦ୍ୟ ଖାଉଟେଣି। ଏଫ ସି ଆଇ ରେ ସେଥିରେ ଅଛନ୍ତି ଏପ୍ଲୋଇ।
ଆଛା ଠିକ ତଥାପି ମୁଁ ବି ଆହୁରି ପଢାପଢି କରୁଚି। କେତେବେଳେ କୋଉଁଠି ଗମେଣ୍ଟ ଚାକିରୀ ପୁଣି ଆହୁରି ଭଲ ଯଦି ହେଇଗଲା ପଳେଇବୁ ସବୁ। ଏମିତି କିଛି ନାହିଁ ପଢାପଢି ଆ ସହିତ ଚଲେଇଚୁ।
କରିକି ବସିଛିି। କମ୍ପୁଟର ବି ଶିଖି ପାରିଲି ନାଇଁ ଗ୍ରାଜୁଏସନ କଂପ୍ଲିଟ୍ କରିକି ମ୍ୟାରେଡ୍ ହେଇଗଲା। ଥାର୍ଡୟର ଥିଲା ଏଇଠି କମ୍ପ୍ଲିଟ୍ କଲି। ପୁଅ ପିଗ୍ନେସ୍ ଥିଲି। ଥାଇରଡ୍ ଟା କମ କଂପ୍ଲିଟ୍ କରିକି ବସଚି। ତ ଆଉ କିଛି କଣ କରିବି ବୋଲି ଛୋଟ ଛୁଆ ସେ ବି ସେତେବେଳେ ଏ ବେବି ପ୍ଲାନିଂ ହେଇଯାଇଥିଲା। ଆଉ ମୁଁ ଆଉ କିଛି କରିପାରିନି ତାପରେ ପାଠରେ ବି ଆଉ ଏତେ ଟଚ୍ ନାହିଁ ମୋର ଆଉ। ତ ମେ ବି ଅବିକା ହବ ହଁ ନାଇଁ ନାଇଁ ଅବିକା ବି ଟଚ ପୁଅ ଯେହେତୁ ତାଙ୍କ ହାତରେ ଖାଇଲାଣି ସ୍ମାର୍ଟ ହେଇଗଲାଣି। ଚାଲାକି ହେଇଗଲାଣି ମୋ ପୁଅ ଯେ ନାଇଁ ନାଇଁ ଗମେଣ୍ଟ ତ କିଛି ହବ ନାହିଁ ଏଇଯା ପ୍ରାଇଭେଟ। ପ୍ରାଇଭେଟ କୁ ତାପରେ ନିଜର ପର୍ସନାଲ ଗାଡ଼ି ବି ଦରକାର ତାପରେ ତାପରେ ଆମେ ନିଜ ମିଶାଇ ମିଡିଲ୍ କ୍ଲାସ ଲୋକ ନା ହାଇ ନୁହଁ ଲୋ ନୁହଁ।
ହଁ ହଁ।
ହଁ ଗୋଟିଏ ଗୋଟିଏ ନା ଆମର ସବୁଆଡୁ ଦେଖିବାକୁ ପଡୁଛି। ଆଉ ତାପରେ ତାଙ୍କ କାମଟା ବି ସେଇ ଟାଇପ ର ମାସକୁ ମନ୍ଥଲି ମାନେ ଯେ କେତେ ନ କାମ କରିବେ ସେ ତ ସେତିକି ମନି।
ଆଚ୍ଛା। ଆଉ ନୋୱଗ ନୋପେ ଆଉ ସବୁଠିକେ
ହ ନ ନାଇଁ ଆପଣଙ୍କର କଣ ଫିକ୍ ଯେମିତି ଗମେଣ୍ଟ ଚାକିରି ହଉ କି ପ୍ରାଇଭେଟ ହଉ ଯେମ୍ତି ଏ ପିକ୍ସି କିନ୍ତୁ ଆଙ୍କର ନା ମାନେ ଯେତିକି, ଆଙ୍କର ହିସାବ ରେ ଯେତିକି ହୁଏ।
ହଉ ଆଜ୍ଞା ମୁଁ ଟିକେ କାମ କରି ଦିଏ। ପଛେ କଲ୍ କରି କଥା ହେବି ଆଉ। ଆଜ୍ଞା ରଖୁଚି।